ହ୍ୟାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଛନ୍ତି?
ଏଇ ବସିଥିଲୁ ଆଉ ସକାଳୁ ସକାଳୁ ବର୍ଷା ଅଛି ନା ନାଇଁ ଆପଣଙ୍କ ଆଡେ
ହଁ ପୁରା ସକାଳୁ ହିଁ ବର୍ଷା ହଉଚି ରାତିରେ ହିଁ ନଥିଲା।
ହଁ ନାଇଁ ଆମର ରାତିରେ ଚାଲିଛି ରାତି ଆଠଟାରୁ।
ନା ଆମର ରାତିରେ ହେଇ ନଥିଲା ଇଆଡେ ସକାଳୁ ହିଁ ହଉଛି।
ଓ ହଁ।
ନାଇ ଜଗନ୍ନାଥଙ୍କ ସ୍ନାନ କାଲି ନିହାତି ହବ।
ହଁ।
ଆଉ ଏବେ ତ ଜଗନ୍ନାଥ ଘରେ ରହିଲା ମାନେ ସମସ୍ତଙ୍କ ଦେହ ପା ଖରାପ ଭଲ ମନ୍ଦ୍ ଲାଗେ ର
ହଁ। ଆଉ ସଖା ନଇ କିଛି ହଜିିବ ବନେଇନି ଏବେ ଭାବୁଚି ବସିକ କଣ ବନେଇବି।
ଉୁ ଆଉ ମୁଁ କାଲି ରାତିରେ ପୋଡ ପିଠା ବନେଇଥିଲି ସେ ହଁ ମତେ ଭଲ ଲାଗେ ମାନେ ଚାଉଳ ନା ଚାଉଳ ଲାଉ ବାଲା।
ସେଇଟା କେମିତି ବନାଉଛନ୍ତିନ ଟିକେ କହିବେ?
ଆ ଚାଉଳକୁ ପ୍ରଥମେ ତାକୁ ବତୁରଇ ଦେଲି ଲାଉ କୁ ସିଝଇଲି ଗୋଟେ ଦିଟା ପ୍ରେସର ରେ କରିଦେଲି ଦିଟା ସିଟି ମାରିଦେଲି ହଁ କାଟିକି ଲାଉ ଟାକୁ ପ୍ରେସର ରେ ଦିଇଟା ସିଟି ମାରିଦେଲି।
ହୁଁ ହୁଁ।
ତାପରେ ଲାଉ ଟା ପୁରା ଥଣ୍ଡା ହେଇଗଲା ପରେ ତାକୁ ସୁ ସନ୍ଧ୍ୟା ବେଳକୁ ମୁଁ ସିଟି ମାରିଦେଲି ଚାଉଳ ବତୁରଇ ଦେଲି ତାପରେ ସବୁ କନ୍ଦମ ସାରି ରାତି ଦଶଟା ଖଣ୍ଡେ ବେଳକୁ ରା ଚାଉଳ ଆଉ ଲାଉ କୁ ପୁରା ଗ୍ରାଇଣ୍ଡିଙ୍ଗ କରିଦେଲି ସେଇ ଲାଉ ପାଣି ଦେଇକି ଆଉ ଏକ୍ସଟ୍ରା ପାଣି ଦେବେନି। ତାପରେ ସେଟା ପୁରା ନରମ ହେଇଯିବ ଲାଉ ଟା ପଡିଲେ ପୁରା ନରମ ହେଇଯିବ ପିଠା। ତାପରେ ହେଠୁ ଉ ଗୋଟେ କଡେଇରେ ଟିକେ ଘିଅ ଗରମ କରି କିସମିସ୍ ଦିଟା ଭାଜିଦେଲି ଆଉ କା ଚୁ ସୋଲା ବାଦାମ ଏମିତି ଚିଅ। ସୋଲ ମୋ ପୁଅ ପାଇଁ ପୁଅ ପାଇଁ ଡ୍ରାଇ ଫ୍ରୁଟ ବନେଇଥିଲି ପାଉ ମାନେ ଭାଇ ତା ପାଉଡର କରିବି ବୋଲି ମୁଁ ସେଇ ଥୁରୁ ଦିଟା ବାହାର କରି ସେଇ ପିଠାରେ ପକେଇଥିଲି ସୋଲା ଏଇ ଯୋଉ ଚଣା ସୋଲା ମ।
ହଁ ହଁ ଲାଲିଟା ହେଲେ ହଁ।
ନାଲି ଟା ଆଜି ଭଜା ହେଲା।
ହଁ ହଁ।
ସେଇଟାକୁ ଭାଏ ସେଟାକୁ ତାକୁ ଆଉ ରୋଷ୍ଟ କମୀଲା କେମିତି ଖାଲି ଭାଜି କିଲୁ କେଲି କିସ୍ମିମିସ୍ ଟା ଘିଅରେ ଭାଜିଦେଲି ତା ଦେହରେ ଗୁଡ ପକେଇ ଦେଇକି ତରଳେଇ ଦେଲି ତାୱାରେ ଲୁଅ କଢେଇରେ। ସେଇଥିରେ ମିଶେଇି ଦେଲି ଲାଷ୍ଟକୁୁ ଯାହା ସବୁ ଡ୍ରାଇ ଫ୍ରୁଟ ଥିଲା। ଆଉ ତାପରେ ସେ ଯୋଉଟା ବାଟିକି ରଖିଥିଲି ଆଣ ତାକୁ ପକେଇକି ଜନ୍ତି ଦେଲି।
କୋମୁଁ ଜାଇତା
ହଁ ଜନ୍ତି ଦେଲେ ସେ କଁ ହବ ନା ଜଲ ଦି ବନିଯିବ କୋଡିଏ ମିନିଟ୍ ଭିତରେ ପିଠାଟା ହେଇଯିବ ନଜଉ ଥିଲେ ତାକୁ ଅଧଘଣ୍ଟା ପଇଁରିଶ ମିନିଟ୍ ଉପରେ ବସେଇବାକୁ ପଡିବ।
ହୁଁ।
ଆ ତାକୁ ଜନ୍ତି ଦେଲି ଜନ୍ତି ଦେଇକି ତାକୁ ଆଉ ଗୋଟେ ଜାଗାରେ ଘିଅ ଟିକେ ଗରମ କରି ତା ଦେହରେ କଦଳୀ ପତ୍ର ଦିଟା ଦେଇଦେଲିି ଇଏ ଜନ୍ତୁଳିକି ଗରମ ଗରମ ତା ଉପରେ ଦାବି ଦେଇକି ହାତରେ ପାଣି ଫାଣି ଦେଇ ଚାପି ଦେଇଚି ବସେଇଲେ କୋଡିଏ ମିନିଟରେ ଗୋଟେ ପଟ ହେଇଗଲା। ଆର ଆରପଟଟାକୁ ଓଲଟେଇକି ଟିକେ ଦଶ ମିନିଟ୍ ଛାଡିଦେଲି ବାମ୍ପଟା ବୁଲାଇବା ପାଇଁ ଆଉ ଆରପଟଟାକୁ ଓଲଟେଇକି ସେମିତି କୋଡିଏ ମିନିଟ୍ ଦେଇଦେଲି। ଆଉ ଆଣରେ ମନେପକେଇରି ଲୁଣ ଟିକେ ପକା ହବ ନହେଲେ ଟିକେ ଅଲଣା ଲାଗିବ। ଆଉ ଯଦି ଗୁଗୁ ରାତି ମର୍ଚ୍ଚ ଗୁଣ୍ଡ ଦବାକୁ ଚାହୁଁ ଥିବେଟିକେ ସେ ଜନ୍ତିଲା ବେଳକୁ ଗୋଳେଇ ଗାଳେଇ କରିଦେ। ଆଜିନା ଆଜି ସକାଳୁ ଭୋଗ ଲଗେଇବି ବୋଲି ଭାବିଛି ଠାକୁରଙ୍କୁ। କରିଦେଇଛି। ହୁଁ ବର୍ଷାତ ହଉଚି ମୋର ଗୋଟେ ଛୋଟ ପୁଅଟିି ଦେଢ ବର୍ଷାର। ସେ ଶୋଇଛି ଏପର୍ଯ୍ୟନ୍ତ ଉଠିନି ତା ପାଇଁ ଆଗେ ଖାଇବା ବନେଇବି ତାପରେ ଯାଇ ତାକୁ ଉଠେଇବି।
ହୁଁ ହୁଁ। ତାର ସବୁ ହଁ ନିତ୍ୟ କର୍ମ ରହିଗଲା ହଁ।
ହଁ ତା କାମ ସାରି ସାରିଲା ପରେ ଯାଇକି ମୁଁ ମୋ କାମ କରିବି ଠାକୁର ପୂଜା କରିବି ଏଆ କରିଚି।
ସେ ତୁମ୍ ହଁ ପୁଅ ଖାଇବନି ତ ବାହାର ଖାଦ୍ୟ ବି ଖାଇବନି ନା।
ନା ପା ଆମ ପୁଅ ପା ଏମିତି ଯେ କୁହନି ଚୁଡା ଗୁଣ୍ଡ ଖାଉନି। ସଖାଳୁ ତାକୁ ତା ପାଇଁ ରୁଟି କରିବାକୁ ପଡିବ। ଏଇ କ୍ଷୀରରେ ବତୁରେଇକି ପୂରା ଚକୁଡିବୁ କ୍ଷେଇ ପା ଛତୁଆ ସେଇ ଛତୁଆ ସେ ଖାଉ ହିଁ ନାଇଁ।
ନାଇଁ ନାଇଁ ନାଇଁ ଗୋଟେ କାମ କରିବେ ଙ୍କ କହିଲେ ଛତୁଆ ଟାକୁ ଟିକେ ଆଉଟି ଦେବେ।
ହଁ ମୁଁ ସେଇଆ ପା ଶୁଣୁନାହାନ୍ତି ସିଏ ନା ମିଠା ବିଲକୁଲ ଖାଉନି ହେଲା।
ହୁଁ ନାଇଁ ଛତୁଆ ଟା ଆଉଟି ଦେବୁଜେ ସେ ଟେଡି ଦିଏ ସେଇଟା ଖାଇଲେ ବି କିଛି ଖରାପ ହବନି ଦେହ ଏମିତି ଡାଇରେକ୍ଟ ଛତୁଆ ଟା ଖରାପ ହବନି ଝାଡ଼ା ହୋଉଥିଲା କିନ୍ତୁ ଆଉଟି ଦେଇକି ଖୁଆଇଦେ କିଛି ହବନି।
ତାକୁ ସେମିତି କରେ ଚୁଡା ଗୁଣ୍ଡରେ ଉଁ ଏଇ ଯୋଉ ଚୁ ଚୁଡା ଗୁଣ୍ଡରେ ଡ୍ରାଏ ଫ୍ରୁଟସ୍ ଟିକେ ଥିବା ମିଶେଇ ଦଉଚି ପାଉଡର ଟା ଏକ୍ସଟ୍ରା କରିକି ତାପରେ କୁ କ୍ଷୀରରେ ଆଉଟୁଛି କ୍ଷୀରରେ ଆଉଟି ଖାଲି ଲୁଣ ପକଉଛି ଚିନି ଦେଲେ ବିଲକୁଲ୍ ଖାଉନି ଆଉ ଖାଲି ଟିକେ ଲୁଣ ଦେଇ ଦଉଛି। ସେ ଦିଇ ଚାରିଥର ତାକୁ ଖାଇବ ଚୁଡା ଖଣ୍ଡ ତ ଏମିତି କ୍ଷୀରରେ ଦେଲେ ବିଲକୁଲ୍ ଖାଇବନି। ସେମିତି ଆଉ ଟିକେ ଟିକେ ଦେଲେ ଦି ଚାରି ଥର ଖାଇବ ତାପରେ ସରିଲା ଯାହା ଗୋଳେଇ ଆଣିିଥିବ ଫୋପାଡିବ। ସିଏ ଗୋଟେ ଟାଇପ୍ ର କରିଦେଲେ ଖାଉଛି କଣ କହିଲେ? ଯୋଉ ଚୁଡାକୁ ମୁଁ ଆଗୁଆ ଯୋଉ ନାଲି ଚୁଡା ପତଳା ଚୁଡା ନୁହେଁ କି।
ହୁଁ ହୁଁ।
ତାକୁ ଆଗୁଆ ବତୁରେଇ ଦୋଉଛି ଦଶ ମିନିଟ୍ ପୁର୍ବରୁ ସେ ପୁରା ବତୁୁରି ଯାଉଚି ହା ହାତରେ ଚକୁଡି ଦେଲେ ପୁରା ପ୍ଲେନ ହେଇଯାଉଛି ତାର ଟିକେ କଢେଇରେ ଟିକେ ଘିଅ ପକେଇକି ଟିକେ ଜିରା ଟିକେ ଭୃସଙ୍ଗ ପତ୍ର ପକେଇି ସେଇ ଚୁଡା ଟାକୁ ଚୁଙ୍କ ମାରି ଦେଲେ ଯେମିତି ଚୁଡା ଉପମା ପୁରା ପତଲା ପତଳା ଟାଇପିର ସେମିତିଆ କରିକି ଏଇ ଡ୍ରାଏ ଫ୍ରୁଟ ପାଉଡର ତାର ସରିଯାଇଥିଲା ସେଥିରେ ନହେଲେ ଗୋଟେ ଚାମଚ ଡ୍ରାଇ ଫ୍ରୁଟସ୍ ପାଉଡର ପକେଇ ଦେଲେ ସେମିତିଆ ଦେଲେ ସେ ଖାଇଦଉଛି।
ହଁ ହୁଁ। ହୁଁ ଦେନେ ଚିନି ଟା ବି ନ ଖାଇଲେ ଭଲ ପିଲାଙ୍କୁ ହୁଁ।
କରିବ ସେ କଁ ପାଇଁ ଆରମ୍ଭରୁ ଚୁଡା ଗୁଣ୍ଡଟାକୁ ଜମା ପସନ୍ଦ କରୁନି ଖାଇବାକୁ।
ଏଇ ଯୋଉ ପାଇଁ ଫ୍ରୁଟସ୍ ଟା ଆମେ କଣ କଇଲେ ଯେତେ ସବୁ ପ ଫୁ ଫଳ ଆପେଲ ଟା ସେଇଟାବି ଡ୍ରାଇ ଫ୍ରୁଟ ଦେଇକି ଯୋଉ ଗ୍ରାଇଣ୍ଡିଙ୍ଗ କରିଦେବେ।
ହଁ ମୁଁ ନା ତାକୁ କଣ କରୁଛି କହିଲେ? ଏ ଯୋଉ ଉ କଦଳୀ ନୁହେଁ କଦଳୀ।
ହୁଁ।
କଦଳୀ କ୍ଷୀର ଡ୍ରାଇ ଫ୍ରୁଟ୍ ସ୍ ପାଉଡର ତାକୁ ମୁଁ ସବୁଦିନ ରେଗୁଲାର ବେସିସ ରେ ଦୋଉଛି। ସମସ୍ତେ କହୁଛନ୍ତି କଫ ହବ ଇଏ ହବ ସିଏ ହବ ଯେ।
ନା ନା ନା ନା ସେମିତି ହବନି କଦଳୀ ଟା ଡାଇରେକ୍ଟ କଦଳୀ ଟା ଟିକେ ସଲ୍ଟ ଦେଇଦେବେ। ହୁଁ ହୁଁ ହୁଁ ଟିକେ ଲୁଣ ଆଉ ସବୁ ଯୋଉ ପରିବାଟାକୁ ସିଝେଇକି ଦଉନାହାନ୍ତି ସେଇଟା
ସିଏ ସେମିତି ଖାଉଛି ଭାତ ଡାଲି ଚକଡା ଚକୁଡି କଲେ ଖାଉନି।
ହଁ ସେଇଥିରେ ଭଲ ହଁ ହୁଁ ହୁଁ ସେଥିରେ ଟିକେ ଯେଉଁ ରସୁଣ କୋଲା ଦେଇଦେବେ ଆମର ରସୁଣ ରସୁଣ।
ଆମର ପିଆଜ ରସୁଣ ଖିଆ ପିଆ ନୁହଁ ଘରେ।
ଓ ହୋ ହୁଁ ଭଲ ଭଲ ହୁଁ। ନହେଲେ ରସୁଣ ଟା ଟିକେ ମୁଁ ସବୁବେଳେ ଏଇ ପୁଅକୁ ଦିଏ ରସୁଣ ଟା। ସେ
ଏଇ ଯୋଉ ଥଣ୍ଡା ଫଣ୍ଡା ନ ଧରିବା ପାଇଁ। ମୁଁ ପା ସେଥିପାଇଁ ଆସି ଦେଢ ବର୍ଷ ତାକୁ ହେଲାଣି ସବୁଦିନ ରାତିରେ ତା ପାଦରେ ସୋରିଷ ତେଲ ଟା ଲଗେଇବା କଥା ଲଗଉଛି।
ଗୁଆ ଘିଅଟା ବି ୟୁଜ୍ କରନ୍ତୁ ସେଟା ବି ସବୁବେଳେ ଆମର ଦେଶୀ ଗୁଆ ଘିଅ ଟା ବି ଥଣ୍ଡା କଟ୍ରୋଲ ବି ରହିଲା। ତ ବିନା ପିଆଜ, ରସୁଣ ନ ହେଲେ ବି ହଁ ସେଟା ବି ତ। ସବୁଥିରେ ଯୋଉ ଖାଇବା ଆମର ରୁଟି କରୁଛନ୍ତି ସୁଜି ଟା ବି ଭାଜିକି ଟ ଟେ ସେୁଟୁ ପକେଇକି ଗ୍ରାଇଣ୍ଡିଙ୍ଗ କରିଦେବି କାହିଁକିନା ସୁଜିଟା ଟିକେ ମୋଟା।
ହଁ ମୁଁ ନା ଦିଦି ଜାଣିଲେ ମୁଁ ଯୋଉ ବନେଇଥିଲି ସୁଜି। ଥରେ ଦି ଥର ସେ ଖାଇଲା ଆଉ ଟୋଟାଲି ଖାଇଲାନି। ମତେ ଲାଗିଲା ସେ ଆସି ବୋଧେ
ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ। ଟିକେ ଜଷ୍ଟଆଉଟି ଦେବେ ଦେଖିବ ସେମିତି କିି ଖାଇଦେବେ ପିଲା, ସିମେଇଟା ବି ମୁଁ ସେମିତି କରେ।
କରିବେ ପ୍ର ପ୍ରଥମେ ସୁଝିକି ଭାଜିବିନି ଆଉ ଡାଇରେକ୍ଟ
ଭାଜି ଦେବେ ନାଇଁ ଭାଜି ଦେବେ ଭାଜି ଦେଇକି ପ୍ରାୟ ଫୁଟଦେ ହୁଁ ଡ୍ରାଇ ଫ୍ରୁଟ୍ ଦେଇଦେବେ ଯାହାମର ବେଶୀ ଡ୍ରାଇ ଫ୍ରୁଟ୍ ଦେବେନି ଖାଲି ଓନ୍ଲି କାଜୁ ଦେଇଦିଅନ୍ତୁ। କାଜୁ ଆଲମଣ୍ଡ ଯଦି ଦେବେ ଆଉ ଅନ୍ୟ ଜିନିଷ ଦେଲେ କଣ ତେଲ
ଦେଇଦେବି ଆଉ।
ହଁ ହଁ ସେଇଟା ଭାଜିଥିଲେ ପିଲା ଖାଇ ଦଉଛନ୍ତି ଏମିତି କିନ୍ତୁ ସୁଜିଟା ଖାଇବେନି।
ତାକୁ ଗ୍ରାଇଡିଙ୍ଗ କରିଦେବି ମାନେ ଖାଲି ଗ୍ରାଇଡିଂ କରିବି ନା ପାଣି ନଦେଇବି?
ନାଇଁ ନାଇଁ ଖାଲି ଗ୍ରାଇଣ୍ଡିଙ୍ଗ କରିକି ରଖିଦେବେ ଡବାରେ ପୂରେଇକି।
ଆଚ୍ଛା ହଁ ହଁ ହଁ ହଁ ହଁ ମାନେ ତତେ ଟିକେ ଘିଅ ଦେଇ ଭାଜିକି ରଖିଦେଲେ ଲାଗିବନି।
ଘିଅ ଦେବେନି ଖାଲି ଭାଜିିବେ ଘିଅ। ହଁ ଖାଲି ଭାଜି ଦେଇକି ଗ୍ରାଇଣ୍ଡିଙ୍ଗ କରିକି ରଖିଦବେ ସିମେଟା ବି ସେମିତି। ଖାଲି ଭାଜିଦେବେ ଗ୍ରାଇଣ୍ଡିଙ୍ଗ କରିବେ ଅଳ୍ପ ଅଳ୍ପ ରଖିବେ ଗୋଟେ ସପ୍ତାହ ୟୁଜ୍ ହେଲା ଭଳିଆ।
ସିମେଇ ବି ରଖିଲେ ହବ?
ହୁଁ, ସିମେଇ ଟା ବି ଭାଜି ଦେଇକି ଗ୍ରାଇଣ୍ଡିଙ୍ଗ କରିକି ରଖିଦେବେ ଯେତେବେଳେ ଦେବେ ଖାଲି ଆଉଟି ଦେଇକି କି ଟିକେ ଦେବେ, ପିଲା ଖାଇବାକୁ ସାଗୁ ଟା।
ହଁ, ଶାଗୁଟା କେମିତି ଗ୍ରାଇଣ୍ଡିଙ୍ଗ ଭାଜି ଗ୍ରାଇଡିଙ୍ଗ କରି ରଖଦେନେ ବଢିଆ ମତେ ସେ ଉପାୟଟି ମିଳିଲା ସିରିୟସଲି ଦିଦି ମୁଁ ବିଲକୁଲ ଜାଣିିନଥିଲି? ଯେନ୍ତି । ଏମିତି କରିଦେଲେ ଭଲ ବୋଲି।
ସେ ଏଇଟା କଣ କହି କହିଲେ? ଛୁଆ ଖା ସବୁ ଜିନିଷଟା ଦେଲେ ଭଲ ଏଇ ଯେଉଁ ଗ୍ରାଇଣ୍ଡିଙ୍ଗଟା ଦେଲାବେଳ ସେ ଯେଉଁ ଖାଲି ସୁ ଖିଲା ଖାଇଲାଳୁ ଟିକେ ହଇରାଣ କରିବେ ଏମିତି ତ ଖାଇଦିଅନ୍ତି ବୋଲିକି ତ ଦେଇଦେଲେ ଚ କି ଏମିତି ଖାଇଦେବେ ସେଇଟା ପାଟିକି ଟିକେ ରୁଆ ରୁଆ ଲାଗିବନି।
ହୁଁ ମୋ ପୁଅ ତ ଚିନି ଖାଉନି ତା ଦେହରେ ଗୁଡ ଫୁଡ ଟିକେ ଆଡ କରିନି ନହେଲେ ଲୁଣ ଫୁଣ ଟିକେ ପକେଇ ଦେବି ଆଉ।
ହଁ, ଗୁଡ ଟା ଖାଇଲେ ବି ଭଲ ହୁଁ। ଯଦି ଚିନି ନ ଖାଉଛି।
ହୁଁ ହ ହୁଁ।
ହୁଁ।
ମଠା ହିଁ ବିଲକୁଲ ଖାଉନି ମାନେ ମି ନା, ମିଠା ମାନେ ଗୋଟେ ସେକେଣ୍ଡ ପାଇଁ ସେ କହିବନି ମାନେ ଗୋଟେ ମିଠା ଛ ତୁଆରେ ମିଠା ଫିଠା ପକେଇଲେସେ ବିଲକୁଲ୍ ମାନେ ଇଣ୍ଟରେଷ୍ଟେଡ ହୁଆନ୍ତା। ଫପାଡିବ ବରଂ ତମର ଯଦି ଭୁଲ ସେ ପକେଇଦି ସେ ତାକୁ କଣ ଫପାଡିବ ସେପିଲା ଖାଇବନି।
ହୁଁ, ନାଇଁ ମୁଁ ଏମିତି ଦି ପରେ ତାପରେ ଗାଜର ଟା ଆମର ସିଝେଇଦବା।
ହଁ ହଁ ହଁ ହଁ।
ହଁ, ତାର ସେଥିରେ ଗାଜର ଟିକେ ସିଝେଇଦବେ କି ଯୋଉ ଆ ମୁଁ କଣ କଲେ ଗାଜର ଟା ଡାଇରେକ୍ଟ କ୍ଷୀରରେ କରିଦିଏ ଗୋଟେ ଗାଜର ଆଉ ଦି ଚାରିଟା କାଜୁ ସେଥିରେ ଛେଚିକି କ୍ଷୀରଟାକୁ କୁ ସିଝେଇଦିଏ। ସିଝେଇ ଦେଇ ଗ୍ରାଇଣ୍ଡିଙ୍ଗ କରିଦିଏ ଟିକିଏ ଘିଅ ଆଡ଼୍ କରିଦେଇକି ଦେଇଦେବେ ସିଏ ଆରାମସେ ଖାଏ।
ହଁ ଯୋଉ ଗାଜର ହାଲୁଆ ଟାଇପରେ ବନେଇଦେଲେ।
ହାଲୁଆ ତ ସେମିତି ଖାଇବା ଚୋବେଇବି ତାକୁ ଗ୍ରାଇଣ୍ଡଂ କରିଦେବି। ଗ୍ରାଇଡି କରିଦେଲେ ସେ ଖାଇଦେ ସେ ଲ ନାଇଁ ମୋର ହେଇଗଲାଣି ସାତ ଆଠ ବର୍ଷ ହେଇଗଲାଣି।
ଆ ପୁଣି ସେ ମାନେ ନର୍ମାଲ ଖାଇବା କେମତି ଶିଖିଲା?
ନାଇ ମ ଆସ୍ତେ ଆସ୍ତେ ଆସ୍ତେ ହଁ ଶିଖିଲି ଆଉ। ହୁଁ ଯେତେବେଳେ ଫାଷ୍ଟ ଏ ଦି ବର୍ଷ ଅଢେଇ ବର୍ଷ କୁହନ୍ତି ହଁ ହଁ। ନାଇଁ ତା ଭିତରେ ଆମେ ଭାତଟିଏ ଆମେ ଏଇଟା ସକାଳେ କି ସନ୍ଧ୍ୟା ଟାଇମରେ ଦବା। ଭାତଟା ଯୋଉ ଖୋଇବା ମିଲ୍ ଟା ସେଥିରେ ସବୁ ଟିକେ ଟିକେ ଅଲଗା ଜିନିଷ ଦବାକୁ ପଡିବ ନା।
ହୁଁ ହୁଁ ହୁଁ।
ଏଇ ଜିନିଷଟ କଣ ଆଜି ଟିକେ ସିମେଇ ଦେଇଦେଲେ? କାଲି ଟିକେ ଶ ହୁଁ ଆଉ ଗୋଟେ ଜିନିଷ ତ ପିଲା ଖାଇଲା ବେଳକୁ ସେ ଖାଇବନି ଆଉ ତିନି ଚାରି ପ୍ରକାର। ଦେଲା ଆଜି ଏଇଟା ଖାଲି ସେଇଟା ଏମିତି ଟିକେ ଟିକେ ଦେଲେ ସେ ଖାଇଦେବେ ଚାରିଟା ବେଳକୁ।
ହୁଁ। ସେମିତି କରିବାଆକୁ ପୋଡିବ ମତେ। ଆଜ୍ଞା ଆଜ୍ଞା।
ହଁ ହଁ।
ହ